ହଁ କୁହନ୍ତୁ ଶୁଭରାତ୍ରି ହଁ।
ଏବେ କଁ କରୁଛନ୍ତି ଆଜ୍ଞା।
ରୋଷେଇ ଚାଲଚି ଆଉ।
କଣ ରୋଷେଇ ଚାଲଲି ଆଜ୍ଞା ଏବେ।
କଁ କହିଲେ।
ମୁଁ କଇଲି କଣ ରୋଷେଇ କରୁଛନ୍ତି ଆଜ୍ଞା।
ପୋଟଳ କଷା ଆଉ ରୁଟି ଆଉ।
ପୁଟଳ କଷା ରୁଟି। ଇଏ ତ ଗଲା ଆମର ଭେଜ୍ ନନ୍ ଭେଜ୍ ଉପରେ ଆପଣ କିଏ ଆଇଟମ୍ ଭଲ କରିପାରିବେ।
ହଁ କୁହନ୍ତୁ।
କହିଲି ନନଭେଜ୍ ଉପରେ ଆପଣ କି ଆଇଟମ ଭଲ କରିପାରିବେ।
ହଁ ଯାହା ହେଲେ ଯେ କରିଦେବି।
ମୁଁ ଯେଁତି ଏଇ ଆପଣ ଆପଣଙ୍କ ଚୁଯ ଯେଏଁତି ‌। କଣ୍ ଟା ଭଲ ସେମତି ମୁଁ ଗୋଟେ କରିପାରିବି ମୋ ଇଏ
ଯାହା କହିବେ ସେଇଆ ହା ହା କରିଦେବି ତ ଯୋଉଟା ନପାରିବି ସେଇଟା ମନା କରିଦେବି।
ଆଜ୍ଞା।
ହଁ।
ନନ୍ ବେ ଭେଜ୍ ତ ଗଲା ନନ୍ ଭେଜେ। ନା ନନ୍ ଭେଜ ଗଲା ଭେଜ୍ ଉପରେ କଣ ପ କରିପାରିବେ।
ଭେ ଯେ ଉପରେ ତ ଯାହା ବି ହେଲେ ଭେଜ ଚଳିବ।
ଆଜ୍ଞା।
ହଁ ଆମେ ତ କାହିଁକି ନା ଆମେ ତ ପରିବାର ଭି
ଆଜ୍ଞା।
ଆଉ ସେଥିପାଇଁ କି ଆମ ତ ରୋଷେଇ କରି କରିକା ହା ବିଟ ବି ହେଇଗଲାଣି ଆଉ ଯୋଉଟା ନ କରିପାରିବୁ ସେଟା ଟିକେ ୟୁଟୁବ ଦେଖି ଦଉଚୁ ଆଉ ହୁ ହୁ। ହେ ହେ। ଆଉ ତମେ କଣ କରୁଚ।
ଏବେ ଛାତ ଉପରେ ଯାଇଥିଲି ମାର୍କେଟ ଗ୍ୟାସ ଭରି ଆପଣ ଯେତେବେଳେ। ମୋ ସାଙ୍ଗେ ମେସେଜ୍ କରିକି ଆସିଲି‌। ସେତେ ବେଳେ ଜଷ୍ଟ ରୁମ୍ ରେ ପସିଲି ତାପରେ ଆପଣଙ୍କୁ ଭଏସ୍ କଲ୍ କଲି ଆଉ।
ଓ‌ ହ।
ଗ୍ୟାସ ଯୋଉ ଭଳି ରେଟ୍ ହେଇଚି ସେଥିପାଇଁ ବଡ଼ ଟାଙ୍କି ଜଷ୍ଟ ଏଇନା କହିଲା ତୁ ମୋର ଛୋଟ ଟାଙ୍କିରେ ଭରିକି ଆଇନି ଆଉ। । ଆଉ ରଜ କେମିତି ପାଳନ କଲେ ଆପଣ ରୋଷେଇ ଆଜି ଆମର ଉ ଘରୁ ଆଣି ଥିଲା ଟିକେ ଦେଶୀର କୋଳଥ ଡ଼ାଲି ତା ସାଙ୍ଗଙ୍କୁ ଛତୁ ଟିକେ ଆଣିଛୁ ଭଜା କରିବାକୁ ଆଉ।
ହଁ ହଁ।
ମାଷ୍ଟର ନା ରୁମ୍ ନେଇ ରହୁଛୁ।
ହଁ ହଁ।
। ଆଉ ରଜ କେମିତି ଆପଣ କାଟିଲେ?
ହଁ ରଜ ମହୋତ୍ସବ ପଡ଼ିଥିଲା ଯାଇଥିଲୁ ତ ବୁଲିବା ପାଇଁ କି?
ଆଜ୍ଞା।
ଆଉ ବୁଲାବୁଲି ସା ସାରିକିରି ତାପରେ ଆସିଲୁ ଏମିତ ରଜ ହଁ ଆଉ କୁଆଡ଼େ ଯିବୁ?
ଆଉ ରଜରେ କୋଉଠି ତୀର୍ଥ ସ୍ଥାନ ବୁଲିବାର ଉପଭୋଗ କରିଛନ୍ତି?
କଣ କହିଲେ?
କହଲି ରଜରେ ଆମର ଯୋଉ ତୀର୍ଥ ସ୍ଥାନ ଅଛି ବୁଲିବାର ଉପଭୋଗ କରିଚନ୍ତି।
ନା ନା ତୀର୍ଥ ସ୍ଥାନ ତ ଟୋଟାଲି ବି ଯାଇନୁଁ।
ଆଜ୍ଞା।
ହଁ।
ହ ଆମେ ଯାଇଥିଲୁ କପିଳାଶ ସାଇ ମନ୍ଦିର।
ହୁଁ।
ବୁଲିବାକୁ ଯାଇଥିଲୁ ତାପରେ ଗାଁ ରେ ଆମର ମହୋତ୍ସବ ହଉଥିଲା। ତାକୁଙ୍କୁ ଦୋଳି ପାରିକି ଛୁଆ କେମିତି ଖେଳିବେ ସେଟା କରିଥିଲୁ। ତାପରେ ଛୁଆ କ ଷ୍ଟେଜ ବାଳି ଡ୍ୟାନ୍ସ ଆଉ ସିଙ୍ଗିଗ୍। ତାପରେ ଆମେ ତ ବୟସ କ୍ରିକେଟ ଆମର ଟୁର୍ଣ୍ଣାମେଣ୍ଟ ହଉଥିଲା।
ଓହଁ ଯାହା ହ ଏନ୍ ଯ ତ କରିଛ ଆଉ।
ଗୋ ଆଉ ଆମର ଗଲା ଏବେ ଜଗନ୍ନାଥଙ୍କର ସ୍ଵାନ ସ୍ଵାନ ପୂର୍ଣ୍ଣମା ସ୍ଵାନ ପୂର୍ଣ୍ଣମା। କଣ କେମିତି କାଟିଛନ୍ତି?
ସ୍ନାନ ପୂର୍ଣିମା ତ ପୁରୀରେ ତ ହଉଚି ତ ଆମେ ତ ଛୋ ଟ ଛୁଆକୁବି ନେଇକି ତ ଯାଇବି
ଆଜ୍ଞା।
ଆଉ କଣ କରିବୁ ଏଇ ଘରେ ଯାହା ଦେଖିବା କଥା ସ୍ନାନ ପୂର୍ଣ୍ଣିମା ରଥଯାତ୍ରା। ଆଉ ବାହୁଡା ଯାତ୍ରା ଯାହା ଟିଭି ରେ ହିଁ ଦେଖିବୁ। ଆଉ ଦେଖିବା ରଥଯାତ୍ରା ସରୁ। ଆଉ ଯଦି ଜଗାର ଡୋରି ଲାଗିବ ଟିକେ ଯୁବୁଆ ରେ ରଥ ଛୁଇଁବା ପାଇଁ କି ଆଉ।
ଆଜ୍ଞା।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
ଆଉ ଆପଣ ଯେମିତି ଖାଲି ଟାଇମ ରେ ବସିଲା ବେଳେ କଣ ଟା କରିବାକୁ ପସନ୍ଦ କରନ୍ତି?
ଖାଲି ଟାଇମ ରେ ବସିଲେ ମାନେ କିଛି ବି ଉଁ ଏ କରେ ମତେ କିଛି ବି ଆସେନି। ହେଲା ତାପରେ ଆଉ କଣ କରିବୁ ସେମିତି ତ ବସିକି
ଯେମିତି ନାଇଁ କାଲି ଟାଇମରେ ବସିଲା ବେଳେ ଆପଣ ଏ ଦି ତିନି ଜଣ ଏକୁଟିଆ ତ ଗୋଟେ ଚଳିବ ଦି ତିନି ଜଣ ବସିଲା ବେଳେ ଟାସ୍ ଖେଳନ୍ତିନି।
କଣ କହିଲେ?
ନାଇଁ ଦି ତିନି ଜଣ ଆପଣ ଲେଡିଜ ବସିଲା ବେଳେ
ହଁ ନାଇଁ ଆଗରୁ ତ ଖେଳୁଥୁଲୁ ଏବେ ତ ଆଉ ଆଉ ଖେଳା ଖେଳି ନାହିଁ ଆଉ
ତାହଲେ ଯେଥିରେ ଆପଣ
କିଏ କାହା ଘରକୁ ଯାଆନ୍ତିନି।
ଆଜ୍ଞା ନାଇଁ ଯେତେବେଳେ ଆପଣ ଥିଲେ ଅବିବାହିତ ସେତେବେଳେ ଗାମ ଗ୍ରାମେ ଥିଲେ। ଆପଣଙ୍କ ଘରେ ଥିଲେ ବାପାଙ୍କ ଘରେ ଘରେ ସେଥିପାଇଁ ଆପଣଙ୍କ ସାଙ୍ଗ ସାଙ୍ଗେ ଖେଳିଥିବେ ଆଉ।
ହଁ ହଁ ସେତେବେଳେ ତ ଆମ ସାଙ୍ଗସାଥିରେ ଆମେ ସେତବେଳେ ଖେଳୁ କଣ କିତି କିତି ହି ହି ହି ଶୁଣିଥିବେ ସେଇଟା। ବହୁ ଚୋରଣୀ ଆଉ କବାଡି।
ଆମର ତ ଆମ ଓଡିଆ ର ହେଲା କବାଡି ବହିଚୋରଣୀ ତାପରେ ଗୋଟେ ବସିକି ଏକର ଗୋଡ଼ ଗୁପରେ ବଇଥିବେ ହେକରେ ଗୋଟେ ଗୁପରେ ବଇଥିବେ ଏମିତି ଗୋଟେ କରନ୍ତି ତାପରେ ଆଉ ଗୋଟେ ଅଛି ବି ଯଉଟା ବାଡି ଥୋଇକି ଡିଅନ୍ତି ହେଟା କଣ କୁହନ୍ତି?
ହଁ ଖୋଖୋ।
ହଁ ଖୋଖୋ ଅଛି ଛୁରୀ ତାପରେ ଆମର ବହୁତ ଖେଳ ଅଛି ଏମିତି ବି। ତାହେଲେ ଆପଣ ଖୋ ଖୋ ଖେଳିଛନ୍ତି?
ହଁ ହଁ ସ୍କୁଲରେ।
ହାଇସ୍କୁଲରେ ଆମେ ତ ହାଇସ୍କୁଲ ରେ ପଢିଲା ବେଳେ ଖେଳିଥିଲୁ ଆଉ। ଆମ ଯୋଉ ପିଟି ମାଷ୍ଟର ବି ଥିଲେ ଖୋ ଖୋ ଖେଳାନ୍ତି କବାଡି ଖେଳାନ୍ତି। କ୍ରିକେଟ ଖେଳାନ୍ତି ଭଲି ଖେଳାନ୍ତି। ହାଣ୍ଡ ଭଲି ଖେଳାନ୍ତି ଗୋଡ ଭଲି ଖେଳାନ୍ତି।
ହଁ ହଁ।
ଆପଣଙ୍କୁ ରାମାୟଣ ଭଲ ଲାଗେ ନା ମହାଭାରତ?
ରାମାୟଣ ରାମ ମହାଭାରତ କେବେ ଦେଖିନି ତ। ଯଉ ନିୟୁ ଟିଭି ରେ ଦିଏ ରାମାୟଣ ସେଇଟା ଦେଖିଛୁ।
ରାମାୟଣ କୋଉ ଟପିକ୍ ଟା ଆପଣଙ୍କୁ ଭଲ ଲାଗେ।
ହଁ ଅଁ।
ତାବେ
କୁହନ୍ତୁ ଆଉ ଆପଣଙ୍କ ଘରେ ସବୁ ଭଲଟି।
ଆଜ୍ଞା।
ରାତିରେ କଣ ରୁଟି ଖାଆନ୍ତି ନା ଭାତ ଖାଆନ୍ତି।
ନାଇଁ ଦିଟାଜାଙ୍କ କେତେବେଳେ ରୁଟି କେତେବେଳେ ଭାତ ଆଉ ଆଜି ଭାତ କିନ୍ତୁ ଖାଇବି। ରୁମ ନେଇ କିନା ପାଠ ପଢୁଛୁ ବାହାରେ ସେଥିପାଇଁ କେତେବେଳେ ରୁଟି କେତେବେଳେ ଭାତ କରିଦେଉ ଆଉ।
ଅ ହ ଆପଣ ବ୍ୟାଚଲର ବୋଧେ ନାଇଁ। ଓହୋ ବାହାରେ ରହି କଣ ଜବ କରୁଛ ନା ପାଠ ପଢୁଛ?
ନାଇଁ ପାଠ ପଢୁଛି ନା।
ବାହାରେ ରହିକି ମାନେ ହଷ୍ଟେଲରେ।
ନାଇଁ ରୁମ୍ ନେଇକି।
ନାଇଁ ନାଇଁ ହସ ଓହୋ ରୁମ୍ ନେଇକି ଓହୋ।
ଆଜ୍ଞା।
ଓ ହୋ।
ରୁମ ନେଇଛି ମାନେ ଯାହାଲେ ସବୁ ତରକାରୀ ଖରାପ ହଉ ଆମର ଖାଇବୁ ଭଲ ହେଲେ ବି ଆମେ ଖାଇବୁ। କିନ୍ତୁ ମୁଁ ଶିଖି ଯାଇଚି ସବୁ ଗୁରା।
ମୁଁ କହିଲି କମ୍ପ୍ଲେନ୍ ନାହିଁ।
ନାଇଁ କମ୍ପ୍ଲେନ ନାହିଁ ନାଇଁ, କମ୍ପ୍ଲେନ ନାଇଁ ସବୁ ତରକାରୀର ଆଇଟମ ଗୁରା ଶିଖି ଯାଇଛୁ। ନିଜେ ବି ଘରେ ବି କରେ, ଘରେ କହନ୍ତି ହଁ ତମେ ଭଲ କରୁଛ ଆମ ଅପେକ୍ଷା। ତାପରେ ଘରକୁ ଗଲେ ବି ଘରେ କୁହନ୍ତି ତମେ ତମର ତରକାରୀ କର ତମେ ଆଇଁଷ କର ଯଦି। ପ୍ରାୟ ବାପା କୁହନ୍ତି, କେ ତୁ ଭାଇ ତକାରୀ ନିଜେ ରାନ୍ଧେ।
ହଁ ହଁ। ହୁଁ।
ହଁ।
ହଁରେ ତମେ କଣ ଗୋଟିଏ ପୁଅ?
ଆଜ୍ଞା।
ମୁଁ କହିଲି ଘରେ ତମେ କଣ ଗୋଟିଏ ପୁଅ ନା କଣ?
ନାଇଁ, ଦି ଭାଇ ଆମେ ନା।
ଦି ଭାଇ।
ଆଜ୍ଞା ଗୋଟେ ଭଉଣୀ ଆଉ।
ଗୋଟେ ବାହା ହେଇଛନ୍ତି ମାନେ ପା-ପାଠ ପଢ଼ୁଛନ୍ତି ନା, ବାହା ହେଇଛନ୍ତି? ଓହୋ।
ଆମେ ଏ ସବୁ ତି ଆମେ ତିନି ଦି ଭାଇ ଆଉ ଜଣେ ଦାଦା ପୁଅ ଆମେ ତିନି ଜଣ ଗୋଟେ ରୁମରେ ରହୁଚୁ ଆଉ।
ଓହୋ। ବହୁତ ପଇସା ବାହାରେ ରହୁଛ ଖର୍ଚ୍ଚ ହଉଥିବ ନାଇଁ?
ଆଜ୍ଞା। ନାଇଁ ଏନ୍ତି ଟେମ୍ପରାରୀ ଆମର ଗୋଟେ ଅଛି, ଏନ୍ତି ଯେମତି କାମ ଫାମ ଟିକେ ଅଛି ଟେମ୍ପରାରୀ ଏଥରକର ଯୋଉ ଆମର ବେଲୁନ ଡେକୋରେସନ ନାଇଁ
ହଁ ହଁ ହଁ।
ଆମ ଗାଁ ପିଲା ଅଛନ୍ତି ସେ ଟେନ୍ ମାନେ ସେ କଟକରେ ଚିହ୍ନା ହେଇଗଲାଣି ତାର କରି କରି। ତାଙ୍କ ସାଙ୍ଗେ ଗଲେ ହାରି ସିଏ ଦିଅନ୍ତି ହୁଁ ମୁଁ କାଁ ଭାଁ କେତେବେଳେ ଯାଏ ଭାରି ବାପା ମୋ ପାଖରେ ପକେଟ ମନି ନାହିଁ ଖର୍ଚ୍ଚ ପାଇଁ। ଯାଏ ହାରି ତାଙ୍କ ସାଙ୍ଗେ କେତେବେଳେ, ପାଞ୍ଚ ଲାଖ ଦିଅନ୍ତି ଆଉ।
ଓ ହଉ।
ପକେଟ ମନିକୁ ପକେଟମନି ଉଠିଯାଏ, ତାପରେ ବି ରୁମରେ ବସି ବସି ବି ବିରକ୍ତିଆ ଲାଗେ। କେତେ ବସି ପଢ଼ିବୁ ରୁମରେ? ଚାଲ ଯିବା ହାରି ଆଉ ଚାରିଟାରେ ଯାଉ, ତା ସାଙ୍ଗେ ପୁଣି ଆସିବା ଝଅଟି ଆଉ।
ହଁ ହଁ। ହଉ ଯାଅ। ବାପା ସବୁ ଉ ମାନେ ମାନେ ଖର୍ଚ୍ଚ ଉଠାନ୍ତି।
ଆଜ୍ଞା।
ଓହୋ। ଭଉଣୀ ବି ବାହା ହେଇଯାଇଛନ୍ତି?
ଆଜ୍ଞା?
ମୁଁ କହିଲି ଭଉଣୀ ବାହା ହେଇଯାଇଛନ୍ତି?
ଆଜ୍ଞା ମ୍ୟାରେଜ୍ କରିଦେଇସନ୍ତି।
ହଁ ହୋ।
ଆଉ ଭଣଜା ଭାଣିଜୀ ଅଛନ୍ତି ନା ନାଇଁ?
ଆଜ୍ଞା, ଗୋଟେ ଭଣଜା ଗୋଟେ ଭାଣିଜୀ।
ଯାହା ହଉ, ହୁଁ ହୁଁ ହୁଁ। ମାମୁଁ ହେଇସାରିଲଣି ନାଇଁ?
ଆଜ୍ଞା ମାମୁଁ ହେଇସାରିଲିଣି।
ହେ ହେ ହେ, ହଁ ଭଲ ଆଉ।
ଏବେ ଆଇଥିଲେ ଭଣଜା, ଭାଣିଜୀ ଆମ ଆମ ଭଣଜା, ଭାଣିଜୀ ତ ଭଗବାନ ସମାନ ଆଉ।
ହଁ ହଁ ସେଇଆ ବା ପାଦ ପଡୁଥିବ ତାଙ୍କର ଆଉ।
ତାପରେ ଏବେ ଶୀଏ ଆମ ରୁମକୁ ଆଇଥିଲେ ଯାଇଥିଲୁ ଧବଳେଶ୍ୱର ମନ୍ଦିର ଦର୍ଶନ କରି। ଭାଣିଜୀ ର ବାର୍ଥଡେ ଥିଲା।
ଓ ହୋ। ଯାଇଥିଲ?
ଆଜ୍ଞା।
ଓ ହଁ। ଆ ହଉ ଆମେ ଏବେ ରଖିବା।
ଆଜ୍ଞା ଆଜ୍ଞା।
ହଁ।